ହ୍ୟାଲୋ ହଁ ଏଟା କାହା ନମ୍ୱ
ଆରେ ବାପାଙ୍କର ହୁଁ।
ହୁଁ କାହିଁକି ନା ସମସ ତାଙ୍କର ହେଇ ହେଇ ଯୋଉ ନାଇନ୍ ଫୋର୍ ଥ୍ରୀ ସେଭେନ୍ ସବୁ ବାପା ମାନଙ୍କ ନମ୍ବର ଥାଏ।
ଆଛା ସେ ବହୁତ ପୁରୁଣା।
ଏ ସେମାନେ ସେଇ ଟାଇମରେ ଫାଷ୍ଟ ବିଏସନାଲ ହେଇଥିଲା ନା। ସେମାନେ ସେଇ ନମ୍ବର ଟା ଜଉ ପ୍ରିଫର୍ କରନ୍ତି ସୁଇଚ୍ ଓଭର୍ କରନ୍ତିନି। ଆଉ ଗୋଟେ
ନା ସେ ସେ ସେଟା କଥା ନୁହେଁ। ସେଟା କଥା ନୁହେଁ। ମାନେ ସେଇ ସେଇ ଟାଇମ ରେ ବିଏସନାଲ ଦୁଇଟା ହିଁ ସିମ୍ ଥିଲା। ଗୋଟେ ହେଉଛି ବି ଗୋଟେ ହେଉଛି ବିଏସନାଲ ଆଉ ଗୋଟେ ହେଉଛି ସ୍ମାର୍ଟ।
ହୁଁ।
ଏବେ ହେଇଯାଇଛି ରିଲ ଜିଓ ରିଲାଏନ୍ସ କିନ୍ତୁ ସେତେବେଳେ ଥିଲା ସ୍ମାର୍ଟ।
ସେଇଆ ଆଉ ସେଥିପାଇଁ ସେ ନମ୍ବରଟା ସମସ୍ତନ ଅଛି। ହୁଁ ହୁଁ ମା ମୋବାଇଲ ଦେଖନ୍ତି ନା।
ହୁଁ ସେ ସ୍ମାର୍ଟଫୋନ୍ ଅଛି। ବଟ୍ ଉଁ ଓନ୍ଲି ଫର୍ କଲ୍। ସେ ଏତେ ନୁହେଁ ମାନେ ସେ ବହୁତ କଣ କରି ମଡେନ ନୁହେଁ। ଖାଲି କଲ୍ କରି ଜାଣିଛି।
ହୁଁ। ମୋ ବୋଉ କେମିତି କହିଲୁ ମାନେ ଉ ମୋ ବୋଉ ବହୁତ ସ୍ମାର୍ଟ ମାନେ ଭଲ ପଢେ। ସେ ପ୍ଲସ ଟୁ ବି ପଢିଛି। ଗୋଟେ ଜିମ୍ସ ସ୍କୁଲରେ କଟକରେ। ଭଲ ତ ହ୍ୟାଣ୍ଡରାଇଟିଂ ମାନେ ସେ ସେତେବେଳେ ବି କର୍ସିପରେ ଲେଖେ।
ମୋ ମମି ବୋଧେ ଷ୍ଟାଣ୍ଡାର୍ଡ ଟୁ ଟୁ କି ଥ୍ରୀ ପଢିଛି।
ମୁଁ କହୁଛି ମାନେ ଡିଫରେନ୍ସ କଥା କହୁଛି ମାନେ ମୋ ବୋଉ ଆଉ ମୋ ମମି କଥା। ଆ ମାନେ ବୋଉ ହେଲା ପଢିଛି ତମେ ବୋଉକୁ କଟକ ପଠା ଭୁବନେଶ୍ଵର ପଠା। ସେ ଟ୍ରେନରେ ବି କୋଉ ଥରେ ଟ୍ରାଭେଲିଂ ଏକୁଟିଆ କରିକି ମ୍ୟାନେଜିଂ କରିକି ଆସିପାରିବ। ସେଟା ତାର ଅଛି। ତମେ ଯଦି ରିଲେଟେଡ ଯୋଉ ଫୋନ ମୋନ୍ ଏଗୁଡା ସବୁ କହିବ। ସେଗୁଡା ସେ ଜାଣିପାରିବନି। ଖାଲି କଲ କରିବ କି କଲ୍ ରିସିଭ୍ କରିବ ସେତିକି। ଆମ ମମି ଆ ପ୍ଲସ୍ ଟୁ ପ୍ଲସ ଟୁ ପଢିନାହାନ୍ତି। ବେଶୀ ପଢିଛନ୍ତି। ହେଇ ଭାବୁଛି ସେ ଏଇଟ୍ ନାଇନ୍ ଏମିତି ପଛେ ପଢିଥିବେ। ଆ ତାପରେ କଣ ହେଇଛି ମମି ଯେହେତୁ ନେଭିକୁ ପଳେଇ ଗଲେ ବାହାରକୁ। ମମିକୁ ଆଉ ନାଲେଜ୍ ଭଲ। ମାନେ ବାହାର ଫୁଡ ବିଶ୍ ୟରେ ଏତେ ରୁଲ ରେଗୁଲେସନ ନୁହ। ଆଉ ଫୋନ ବାରେମେ ତାଙ୍କୁ ସବୁ ଜଣା। ମାନେ ସିଏ ମତେ ଅନଲାଇନ୍ ମାନେ କରିକିନା ଆମାଜନ ହେରିକାରୁ ମୋ ପାଇଁ ଗିପ୍ଟ ପଠେଇବା। ଜିଓମା ସେଠୁ ସାମାନ ଅଡର କରିବା। ଏଗୁଡା ସବୁ କରିପାରିବେ। ମୋତେ ଆନିବର୍ଷରି ଏ ର କି ବଡେରେ ଉଇସି କରିବା ସେଗୁଡା ମମି କରିଦେବେ। ମୁଁ ବୋଉ ସେଗୁଡା କିଛି ଜାଣିନି।
ମୋ ବୋଉ ଏଇରା ସବୁ କିଛି ଜାଣିନି। ମାନେ କିଛି କରିପାରିବନି। ସେ ଖାଲି ଫୋନରେ ଲକ ଖୋଲିକି କଲ୍ କରିବ କଲ୍ କାଟିବ। କଲେଜ ଜାଣିଛି ତାପରେ ମୋ ବହୁତ ଷ୍ଟାଣ୍ଡାର୍ଡ ଟୁ ନା ଥ୍ରୀରେ ପଢୁଥିଲା। ମୋ ଅଜା ଟିଚର୍ ଥିଲେ ହେଲା। ହ୍ୟାଲୋ।
ହଁ ଶୁଣୁଚି ପା।
ହଁ ଆମ ଅଜା ଟିଚର୍ ଥିଲେ। ତ ଯେତେବେଳେ ଆମ ବୋଉକୁ ତାଙ୍କ ସ୍କୁଲରେ ଗୋଟେ ଜଣେ ଟିଚରଟା ବାଡେଇଲା। ତା ପର ଦିନଠୁ ଆଉ ଗଲାନି। କହିଲା କିି ମୁଁ ମୋ ଅଜାଙ୍କୁ କହିଲା କି ତାରେ ସେତବେଳେ ଗାଁରେ ଝିଅମାନେ କିଏ ପଢୁଥିଲେ କହିଲ।
କେହି ପଢୁନଥିଲେ। ମେନ୍ ହେଲା ମୋ ବାପା ବି ପ୍ଲସ ଟୁ ଯାଏ ହିଁ ପଢିଛନ୍ତି। କିନ୍ତୁ ବୋଉ ଯେହେତୁ ସେ ସ୍କୁଲରେ ପଢୁଥିଲେ। ହଁ କାହିଁକି ନାଇଁ ଆମେ ବି ଟିଉସନ୍ ନେଇନୁ ମୋ ବାପା ବୋଉ ଆମକୁ ହିଁ ପଢ଼ାନ୍ତି। ବାପା ବୋଉ ଆରେ ମୋ ବାପା ଆରାମସେ ମ୍ୟାଥ ସାଇନ୍ସ ଇଂଲିଶ ବାପାଙ୍କର ବହୁତ ନଲେଜ। କାରଣ ମୋ ଜେଜେ ଯିଏ ଥିଲେ ମାନେ ମୋ ଗ୍ରାଣ୍ଡ ଫାଦର ଯିଏ ଥିଲେ ସିଏ ହେଲା ପାଇଲଟ ଥିଲେ ତାଙ୍କର ହେଲା ପରେ ସିଏ ହେଲା ସବ୍ ଡିଭିଜନାଲ୍ ଅଫିସର ହେଲେ। ତ ସିଏ ଏଜୁକେଟେଡ୍ ମୋ ମା ସମ ପ୍ରାୟ ହଁ ମୋଷ୍ଟଲି। ଆଉ ମୋ ମା ସେଭେନ ଯାଙ୍କେ ପଢିଛ ମାନେ ମୋ ଦାଦି ମା' କଥା କହୁଛି। ସିଏ ସେଭେନ ଯାଏ ପଢିଛନ୍ତି ନା ଆରାମ ସେ ଇଂ ଓଡିଆରେ ଲେଖି ପଢିପାରିବେ। ହିନ୍ଦୀ କହିପାରିବେ ଇଂଲିଶ ବୁଝିପାରିବେ ହିନ୍ଦୀ ବି ତ ହିନ୍ଦୀ ବେଙ୍ଗୋଲୀ ସେ କହିପାରିବେ। ମୋ ମା' ଏତେ ଟାଇପର। କିଏ କିଏ ଅଛନ୍ତି ମୋ ପିଇସି ତାଙ୍କର ହଜବେଣ୍ଡ ଆଉ ମୋ ପିଇସି ପୁଅ ସିଏ ଡିଫେନ୍ସରେ। ଆଉ ମୋ ମଉସା ସିଏ ପାଇଲଟ ଥିଲେ ମୋ ଜେଜେବାପ ବି ଥିଲେ। ଆଉ ମୋ ନ ଆମ ନନା ଆମ ଡାଡ଼ି। ନେଭିରେ ଏତିକି ଜଣ ଅଛନ୍ତି ବେଶୀ ନାହାନ୍ତି ତ।
ମେଞ୍ଚେ ଆରମୀ କାର୍ଡ଼ ଥିବ ଆଉ।
ହୁଁ ଆମର କ୍ୟାଣ୍ଟିନ ଜିନିଷ ଯୋଉଟା ଡାଡି ଆଣି ଦିଅନ୍ତି ନନାଠୁ ମୁଁ କେବେ ଆଣେନି ଡାଡି ଆଣି ଦିଅନ୍ତି। ସେଇଟା ବି ମୁଁ କେବେ କହେନି ସେଯଦି ଆଣିଲେ ଆଣିଲେ କିନ୍ତୁ ମୁଁ ମୋ ତରଫରୁ ତ ମୁଁ କେବେ କହିନି କି ମତେ ଏଇଟା ଆଣିକି ଦିଅ ସେଇଟା ଆଣିକି ଦିଅ।
ସେଇଟା ଆଣିକି ସେ
ମୁଁ ଏଇଠୁଁ ହିଁ କିଣି ଦେଏ ଯା
ଓକେ।
କିନ୍ତୁ କ୍ୟାଣ୍ଟିନରେ ବହୁତ କମ୍। ଆଉ କାହାକୁ କାଲ କଲ କରିବି ମୋ ଅଫିସରେ ଯୋଉ ଝିଅଟା ଥିଲା।
ହ୍ୟାଲୋ।
ହଁ।
ମୁଁ କହିଲି ଆଉ କଲ୍ କରିଥିଲ ହୁଁ ତା ହଉ। ତାରକୁ
ତାକୁ ତ?
ହ୍ୟାଲୋ।
ହଁ। ତାକୁ ତ କହୁଛ।
ହଁ।
ତାକୁ ତ ତିନି ଥର କରିଥିଲି, ଆଉ ଦୁଇଥର ହିଁ କରିବି। ଜଣଙ୍କୁ ଫାଇବ୍ ଟାଇମିସ କରିହବ ନା
କଣ କହୁଛ ଦଶ ମିିନଟ୍? ସରି ପଚାରିବା କଥା ନୁହେଁ ଛାଡ ଆଉ ଅଲ ଆଉ କଣ କୁହ ଆଉ କଣ କୁହ?
ଏ ପ୍ରଭୁ ହୁଁ କିଛି ନାହିଁ।
ଆଛା ତମ ତମ ଯୋଉ ବା ତମ ସେ ତମ ମାନେ ତମ ଯେଉଁ ଘରଟା ଅଛି ଏବେ, ସେଠି ମାନେ ଗଛ ଲଗେଇବା ପାଇଁ ଜାଗା ନାହିଁ, ମାନେ ମାଟି ନାହିଁ ସବୁଆଡେ ତ ଯୋଉଆଡ଼େ ଦେଖିଲେ ମୁଁ ସବୁଆଠୁ କଂକ୍ରିଟ୍ ମାନେ ବିଛେଇ ସାରିଛ।
ବ୍ୟାକ୍ ସାଇଡ଼ରେ ଅଛି।
ଓକେ, କଣ ଗଛ ଲଗେଇଛ?
ହୁଁ ଲଗା ହେଇଛି, ସାନ ଭଉଣୀ ଲଗାଏ ମତେ ତ ଟାଇମ ନାହିଁ, ମୁଁ ଲଗାଏନି, ଯେବେ ଡାଡ଼ି ଆସିଚନ୍ତି।
ଟ ଗଛ ନୁହଁ ଛୋଟ ଗଛ ନୁହଁ ମୁଁ କହୁଛି ବଡ଼
ଏ ଯୋଉଟା, ଏଇଠି ମୋ ଯୋଉ ଘର ହେଇଛି ନା ଏଇଠି ସବୁ ଲାଗିଥିଲା, ଯେହେତୁ ମୋର ଘର ବନା ହେଲା। ବାପା ବାପା ସବୁ କାଟିକିନା ଘର ବନେଇଦେଲେ। ବ୍ୟାକ୍ ସାଇଡ ରେ ଏମିତି ବାନାନା ପପେୟା ଆଉ ଛୋଟ ମୋଟ ଫ୍ଲାୱାର ପ୍ଲାଣ୍ଟ ସେମିତି ଲଗା ହେଇଛି। ସେଇଟା ସାନ ଭଉଣୀ ହିଁ କରେ, ଭେଜିଟେବଲସ ଯୋଉଟା କିଛି କିଛି ଲଗାଏ। ଆଉ ଡାଡି ଯେତେବେଳେ ଆସନ୍ତି ଗାଁ ରୁ ଲୋକ ନେଇକିନା, ସେ ଆସିବେ ବି ଗାଁ ଡାଡି। ଏଇ କିଛି ଇଲେକ୍ଟ୍ରି କାମ କରିବାର ଅଛି ଆଉ ବ୍ୟାକ୍ ସାଇଡୁ ସବୁ ସେ କ୍ଲିନ୍‌ କରିକି
ହାଲୋ ଯା ହଉ
ମୁଁ କରୁନି।
ଆଛା ଆଉ ଗୋଟେ
ଟର୍ନି ଆସିଲେ ଟର୍ନି କରିବ।
ସେ କରନ୍ତି?
ହଁ ସେ କରେ, ସିଏ ଏଇ ସବୁ କରେ ଏଥିପାଇଁ ଯେ ସ୍ଵେଟିଂ ହବ ତା ବଡି ଫିଟ ରହିବ। ସେ ସେଥିପାଇଁ କରେ। ସେ ମୋ ଫ୍ୟାମିଲିକୁ ଫ୍ୟାମିଲି ପାଇଁ ବହୁତ କରିଛି। କଥା ହୁଏନି ଏମିତି ରିଲେଟେଡ଼ ଟୁ ୱାର୍କ ହେଲ୍ପ୍ କରେ। କଥା ବେଶୀ ହୁଏନି। ସେ ଯାହା ପାଇଁ ବି କରିବ କାମରେ କରିବ। ଏମିତି କଥାବାର୍ତ୍ତା କରିପାରିବେନି।
ତମ ପାଖକୁ ତୁମେ ଗଛ ଫଛ ଲଗେଇ ସେ ଚିଡନ୍ତି, କୁହନ୍ତି ଟାଇମ୍ ୱେଷ୍ଟ କାହିଁ କରୁଛ?
ହୁଁ, ସେ ଚିଡେ ଏଥିପାଇଁ ଯେ ସେ କହିବ କି ମାଟିରେ ଲଗେଇବା ଜିନିଷ ଟା ଅଲଗା। ଆ ପଟରେ ଲଗେଇଲେ ବହୁତ କେୟାର କରିବାକୁ ପଡିବ ତୁ ପୁଣି ଟାଇମ ୱେଷ୍ଟ କରିବୁ। ମୁଁ କିଛି ହବନି? କାହିଁ ବେକାର ସେଥିରେ ତୁ ପସୁଛୁ?
ଅଲଗା କଣ କରୁ?
ଆଉ ସିଏ ତାର କରେ ଆଉ। ଆଜି କଣ ମା ବନେଇଥିଲେ କହୁଥିଲ?
ମଛଲି ପା ମାଛ।
ହଁ ହଁ ମଛଲି। ହୁଁ ହୁଁ ହୁଁ ବାପା କଣ କରନ୍ତି ମାନେ ଖାଇକି ଶୋଇଯାଆନ୍ତି।
ନା ନା ସେ ଟୋଟାଲି, ମାନେ ଏଇ ବସିକି ସେ ଯେଉଁ ଷ୍ଟାଡିୟମକୁ ଯାଇଥିଲେ ସକାଳେ ମର୍ଣ୍ଣିଂ ୱକ୍, ସେଥିରେ ଯାଆନ୍ତି। ସେ ଯେଉଁ ଗାଈମାନେ ସବୁ ଲଇଲେଟ୍ରନିକ କରିଥାନ୍ତି ତାଙ୍କୁ ସବୁ ପୁରା
ତୁମର ଷ୍ଟାଡିୟମ ପାଖରେ ଅଛି। ଯେତେବେଳ ମନ ସେଠି ଯାଇକି କିଛି ବି କରିପାରିବ।
ତ ବାପା କଣ କରନ୍ତି ନା ସେ ଗୋବର ଗୁଡ଼ାକ ସବୁ କିଡ଼ନାପ୍ କରିଦିଅନ୍ତି ହେଲା।
ହୁଁ।
ଆଣିକି ତାକୁ ଶୁଖେଇଥିଲେ ସେ ଶୁଖିଯାଇଛି ତାକୁ ବସିକ ବାହାରେ ବସିକି ତାକୁ ଗୋଟେ ଛୋଟ କହ ମାୟତରେ ତାକୁ ପିଟିକି ଛୋଟ ଛୋଟ ଗୁଣ୍ଡ କରୁଛନ୍ତି। ତାପରେ ତାକୁ ଗୋଟେ ବାଲ୍ଟିରେ ବକେଟରେ ପୂରୋଇକି ତାକୁ ଦୁଇ ଦିନ ତିନି ଦିନ ଖଣ୍ଡେ ତାକୁ ରଖିବେ।
ହଁ।
ତାପରେ ସେଥିରେ ସେ ଯେଉଁ ଚକଡ଼ ଆସେ ଆଉ। ଫର୍ଟିଲାଇଜର ଅଛି ମାନେ ଦେଶୀ ଫର୍ଟିଲାଇଜର ତାକୁ ପକାଇ ପୁଣି ଆ ଦୁଇ ତିନି ଦିନ ରଖିଦେଲେ ପାଚିଯିବ।
ହଁ।
ସେ ତାଙ୍କ ଫୁଲ ଗଛ ଆଉ ସେ ଲଗାଇଛନ୍ତି ଭେଣ୍ଡି।
ଓ ମାନେ ଅର୍ଗାନିକ୍ ଜିନିଷ।
ହଁ ଆମ ସାର ପଡ଼େନି ନା ତ ସବୁ ସେ ଲଗେଇଛନ୍ତି ପୁରା ଗଛ ଏଇଥି ମୁଁ ଫଟୋ ଦେବୀରୁ କଥା ହେଇ ସାରିଲା ପରେ କେତେବେଳେ ତ କାଇନା ଆଉ ଟିକେ ପରେ ଫଟୋ ପଠେଇବି ଦେଖିବ ସେ କେତେ ସାରା ଗଛ ଲାଗେଛି ସେ ସବୁ। ସେଥିରେ ମଗେ ମଗେ ପକେଇବେ।
ଯା ହଉ ସେ ନିଜକୁ ନିଜେ ବିଜି କରୁଛନ୍ତି ଆଉ।
ଅପରେସନ୍ ପରେ ଡକ୍ଟର କହିଲା କି ତୁମେ ହେଭି ଫିଜିକାଲ୍ ୱାର୍କ କରିବନି। କିନ୍ତୁ ଯେଉଁ ମୁ ବେଡ଼୍ ଧରିବନି ଜମା। ଲୋକ କାହିଁ ନା ଉଁ ବେଡ଼ ଧରିଦେଲେ ନା ଲୋକଟା ଭିତରୁ ୱିକ୍ ହେଇଯାଏ।
ହୁଁ।
ତ ବାପା ସ-ସକାଳେ ମୋର୍ନିଂୱର୍କ ସଞ୍ଜବେଳେ ତାଙ୍କର ସେଇ ଷ୍ଟାଡିୟମରେ ମଣିଂୱାର୍କ ତାଙ୍କର ଗୋଟେ ବୁଢ଼ା ଗୁପ୍ ଅଛି ମାନେ ଉ ପନ୍ଦର କୋଡ଼ିଏଟା ରିଟାୟାର୍ଡ଼ ଗ୍ରୁପ୍ ମାନେ ଯେଉ ସବୁ କିଏ କୋଉ ଡିଭିଜନ କିଏ ବ୍ୟାଙ୍କରେ ଥିଲା କିଏ ପୋଲିସରେ ଥିଲା କିଏ ଓକିଲ। ଥିଲା ମାନେ ଲୟର୍ ଥିଲା ଏସବୁ ତାଙ୍କର ଗୋଟେ ପଚିଶଟଙ୍କା ଖଣ୍ଡେ ଗ୍ରୁପ୍ ଅଛନ୍ତି ହେଲା। ହ୍ୟାଲୋ।
ହଁ ହଁ।
ହୁଁ ତ ସେ ତାଙ୍କର ସେଠି ଚଲେଇଛନ୍ତି ଗୋଟେ ମସ୍ତି ଆଉ।
ନାଇଁ ନାଇଁ ଭଲ ନା କିନ୍ତୁ ଆମ ଡାଡି କଣ କି ସିଏ ଇନଭଲଭ ହେଲା ଏ ଟେମ୍ପଲ ବନେଇବାରେ ମାନେ କନଷ୍ଟ୍ରକ୍ସନ ୱାର୍କରେ ହେଲ୍ପ ମାଗନ୍ତି। ଏଇ ତାପରେ ଯଦି ଏ ତାଙ୍କର ଭଲ ଆଇଡିଆ ଅଛି। ନା ଡିଗ୍ରୀ ଇଞ୍ଜିନିୟର ସେ। ତ ଏଇ ପ୍ଲାଣ୍ଟରେ ଯେବେ କାମ ହୁଏ କେଉଁ କେଉଁ ଜର୍ମାନ୍ ମେସିନ୍ ଏୁଡ଼ା ସବୁ ଥାଏ କିଛି ଡିଫେକ୍ଟ ହେଲେ ତାଙ୍କୁ ଡାକନ୍ତି।
ଶୁଣ ଟିକେ ଦେଖିଦିଅ ଟାଇମରଟା। ଟାଇମରଟା ଦେଖିଦିଅ।
ହଁ ମୁଁ ରଖୁଛି।
ହଁ।